ହାଁ। ହଁ ଲୋ ଝିଅ କଣ ପାଇଁ କଟି ଯାଇଚି ଆଉ ଆଉ କଣ ସଂନ୍ଧ୍ୟା ବେଳେ ଖାଇଥିଲୁ?
ସଂନ୍ଧ୍ୟାବେଳେ ଯାଇଥିଲୁ ଦିଦିର ମୋର ମାର୍କେଟ। ଆଇଲା ବେଳେ ବର୍ଷା ହେଲା ଓଦା ହେଇଗଲୁ କିଛି ଖାଇପାଇଲୁନୁ। ହଁ ବା ଜୋରେ ବର୍ଷା ହେଇଚି ଏଠି।
ଆଉ ବର୍ଷା ହେଲା ଭିଜି ଯାଇଥିବ ଆଉ।
ହଁ ବା। ହଁ ପୁରା ଓଦା ହେଇଯାଇଥିଲୁ ଆଉ କିଛି ଖାଇପାଇଲୁନୁ। ପଳେଇ ଆସିଲୁ। ମାମୁଁ ଘରେ ଅଛି ତ ଏବେ।
ହଁ ବା, ହଁ। ଆଉ ଘରେ ଯାହା ହେଲେ ଟିପିନ କରିକି ଖାଇଦିଅ ଆଉ। ଦି ଭୋଉଣୀ ଆଉ। ଆଉ ବର୍ଷା ହେଲା, ଆଉ କଣ କରାଯିବ?
ସେଇଆ ବା, ଆଉ ରାତି ପାଇଁ କଣ ରୋଷେଇ?
ଆମର ଭାତଲୋ ଝିଅ। ଭାତ, ଡାଲମା ଆଉ ଭଜା ସନ୍ତୁଳା ଯାହାହେଲେ ହବ, ଆଜି ଶୁକ୍ରବାର ଆଇଁଷ ବାରି ଅ ଛି ଟିକେ ଅଣ୍ଡା ଦିଟା ଆଣିକି ଆମଲେଟ କରିଦେବି। ଖାଇବେ ଛୁଆ ଆଉ।
ଆଜ୍ଞା।
ଆଉ, ଆଉ ତମେ ସବୁ କଣ ଖାଉଚ?
ଆମେ, ହଁ ଆମେ ସବୁ ରାତିରେ ରୁଟି ଖାଉ।
ହଁ। ଆମ ଛୁଆ ସେମିତି ବାହାରେ ହଷ୍ଟେଲ ରେ ରହନ୍ତି ରୁଟି ଖାଆନ୍ତି ଆ ଏବେ ତ ଘରେ ଅଛନ୍ତି ନା ସେ ଭା ତ ଖାଇଦୋଉଚନ୍ତି। କେତେବେଳେ ମନ ହେଲେ କହିବେ ରୁଟି କି ପୁରୀ ଏମିତି ଆଁ କରୁ ଥାଆନ୍ତି।
ଆଜ୍ଞା।
ଆ ନହେଲେ ଆମର ଭାତ ସବୁଦିନେ ରାତିରେ ଖିଆ ହୁଏ।
ଆଜ୍ଞା। ବର୍ଷା ଦିଦି ଘରେ ଏବେ ସେଇଠି ଅଛନ୍ତି।
ହଁ।
ଓହୋ।
ହଁ ଅଛନ୍ତି। ଆମ ଘର ପାଖେରେ ତାଙ୍କ ଘର ତ
ହଁ ସେ କୁହନ୍ତି ସବୁ ସବୁବେଳେ।
ହଁ, ହଁ ସିଏ, ହଁ ସିଏ ସବୁବେଳେ ଆମ ଘରେ
ଆଜ୍ଞା।
ଆଉ ସାଙ୍ଗ ହୁଅନ୍ତି ଆଉ ଆମ ଘରେ ବସା ଉଠା ସାଙ୍ଗ ସବୁ ଆଉ।
ହଁ। ଦିଦି କୁହନ୍ତି ଚିକି ଦିଦି ଯାହା ଟି କିଛି ପାଠରେ ପ୍ରୋବ୍ଲେମ ହେଲେ ବତେଇ ଦିଅନ୍ତି।
ହଁ। ଆଉ ଆଉ ହଷ୍ଟେଲ କେବେ ଯାଉଚ?
ହଷ୍ଟେଲ ଆମେ ଏଇ ସତରରେ ରଜ ଷୋହଳରେ ସରିଲେ ଆମେ ସତରରେ ପଳେଇବୁ ଆମର ଉଣେଇସିରେ ପରୀକ୍ଷା ଅଛି।
ହଁ ହଁ ସେ କହୁଥିଲା ଆଉ। ଆଉ ପରୀକ୍ଷା ପାଇଁ ପ୍ରିପେୟାର ହୋଉଚ?
ହଁ ହୋଉଥିଲୁ ଏବେ ଏଇ ଦି ଦିନ ହେଲାଣି ମାମୁଁ ଘରକୁ ପଳେଇ ଆଇଚି ଏଠି ତ ଆଉ କଣ ପଢି ହବ। ଯାଏ ଆଉ କାଲି ପରଦିନ ଆଡକୁ ପଳେଇବି ଘରୁକୁ।
ହଁ ମାମୁଁ ଘରେ ପଢି ହବନି ଲୋ ଝିଅ।
ହଁ ପା।
ଯେ ଗନେ ହଷ୍ଟେଲରେ ରହିଲେ ଯାହା ପଢିବ।
ସେଇଠି ହଁ ହଁ ଆଜ୍ଞା।
ଆଉ
ଆଉ ଆମ ଝିଅର ତ ଆଜି ପରୀକ୍ଷା ଥିଲା। ଚା ଜଳଖିଆ ଲୋ ଝିଅ ଚା ବିସ୍କୁଟ। ଖାଇଥିନୁ।
ଆଉ ଆଉ
ତା ଥିଲା ପରୀକ୍ଷା ସେଇ ଯୋଉ ଚଣ୍ଡିଖୋଲ ରେ ଯାଇଥିଲା ଆଉ। ସିଏ ତ ଆସିକି ପହଞ୍ଚିଚି ତ ଘରେ ବର୍ଷା ହେଲା ଆଉ। ଘରେ ସିଏ ଆସିକି ଥରେ ଗାଧେଇକି ଯାଇଥିଲା ସକାଳୁ। ପୁଣି ଆସିକି ଦିଟା ବେଳେ ଆସିକି ପହଞ୍ଚିଲା, ପୁଣି ଗାଧେଇଲା ଗାଧେଇକି ଥଣ୍ଡା ପାଣି ରେ ଗାଧେଇକି ଯାଇ ଘରେ ଶୋଇଛି ତ ବର୍ଷା ହେଲା ଆଉ।
ହଁ। ବର୍ଷା ଏବେ ଚାଲିଛି ତ ରଜ ଆସିଲାଣି ବର୍ଷା ଆଉ।
ହଁ ବର୍ଷା ହେଲା ଜୋରରେ ବର୍ଷା ହେଲା ସିଏ ଜାଣିିନେଇ କିଛି। ସିଏ ତାର ଘାଇଲା ହେଇକି ଶୋଇଛି ଘରେ, ଆଉ କବାଟ ଦେଇକି ଫ୍ୟାନ୍ ଲଗେଇକି ଶୋଇଛି। ବର୍ଷା ହେଲା ଯେ ହେଲା ଯେ ଜୋରସୋରରେ ବର୍ଷା ହେଇଛି ଲୋ ଝିଅ ଆଉ।
ହଁ ପା।
କଣ ହେଲା?
ଆଉ ଅଙ୍କଲ?
ହଁ। ନା ଲୋ ଝିଅ। ଯୋଉ ଅଙ୍କଲ ଏଠି ନାହାନ୍ତି, ସେ ଯାଇକି ଜୟପୁରରେ ଅଛନ୍ତି କୋରାପୁଟ ଜୟପୁରରେ।
ହଁ ସେଇଠି ଜବ୍ କରୁଛନ୍ତି।
ନା ନା ଆମ ବଡ ଝିଅ ସେଇଠି ଜବ୍ କରୁଛି ବଡ ଝିଅ ପାଖରେ ଅଛନ୍ତି ସେ ଏକୁଟିଆ ରହିବନି ବାହାରେ। ଆଉ ସେଥିପାଇଁ ଅଙ୍କଲ ଅଛନ୍ତି ଦିଦି ପାଖରେ ଆଉ।
ହଁ ଆଉ ଦିଦି ଆଉ ପିଙ୍କି ଦିଦି ବି ପଢୁଛନ୍ତି।
ହଁ ସିଏ ପଢୁଛି ତାର ଏଗଜାମ୍ ଗୁଡାକ ସବୁ ଦଉଛି। ଏ ପଢୁଛି ଆଉ ତାପରେ ଜବ କି ଜବ୍ କରୁଛି ବି।
ଆଜ୍ଞା।
ହୁଁ
ବଡଦିଦି କଣ କରୁଛନ୍ତି ଏବେ?
ବଡ ଦିଦି ପା ଜବ୍ କରୁଛି ଜୟପୁରରେ।
ହଁ।
ଏବେ ସେ ଆମ ଗାଁ ପାଖରେ ଅଛି। ତାର ଟାନ୍ସଫର ହେଇଯାଇଛି ତାପରେ ପ୍ରମୋସନ ବି ହେଲା। ଏକାଥରେ ଜୟପୁରରେ ଯାଇକି କୋରାପୁଟ ଜୟପୁରରେ ଏଇ ପୋ ହୋଟେଲ ଡିପାଟମେଣ୍ଟ ରେ ପୋର୍ଟାଲ
ଓ ପୋଷ୍ଟଲ ରେ ଅଛନ୍ତି। ଦି ଜଣ ଝିଅ ନା ଆହୁରି ଅଛନ୍ତି ପୁଅ?
ଆଉ ପୁଅ ଟିଏ ଲୋ ଝିଅ।
ସାନ।
କରୁଛି ହାଲୋ।
ସାନ ପୁଅ।
ହଁ ପୁଅଟି ସାନ।
ଅନ।
ପୁଅ ବିଟେକ୍ କରୁଛି କେଉଁଝରରେ ମାଇନିଂ ଇଞ୍ଜିନିୟରିଂ କଲେଜରେ।
ସବୁ ବଡ଼ ବଡ଼ ହେଇଗଲେଣି ଆମେ ଏବେ ସବୁ ଛୋଟ ଛୋଟ ଅଛୁ।
ଉଁହୁଁ ପୁଅ ବଡ ହେଇଗଲାଣି ଆଉ। ତାର ସେକେଣ୍ଡ ଇୟର ସରିଲା ଆଉ ଥାର୍ଡ ଇୟର ହବ ଏ ବର୍ଷ ଆଉ।
ହଁ
ଆଉ କଣ କରିବା।
ଓ ଆମେ ତିନି ଜଣ
ଦି ଭଉଣୀ ଆଉ ଗୋଟିଏ ଭାଇ ତୋର?
ହଁ ବଡ଼ ଭାଇ। ବଡ ଭାଇ ଆମେ ଦି ଭଉଣୀ ମୁଁ ମଝିଆ ଆଜ୍ଞା।
ଓହୋ ହଁ ହଁ ଭାଇ କି ତମର ବଡ।
ଆଜ୍ଞା।
ଭଲ ଆଉ ତୋ ଭାଇ କଣ କରୁଛନ୍ତି?
ଭାଇ ଏବେ ଜବ୍ କରୁଛନ୍ତି।
ହଁ ହଁ
ଭାଇ ଦି
କଣ ଆଉ ତୋ ବଡ ଭଉଣୀ କଣ କର
ମୁଁ ବଡ ମୋର ସାନ ଭଉଣୀ ଅଛି।
ଓହୋ ତୁ ତାହେଲେ ଭାଇ ତଳେ?
ଆଜ୍ଞା ମୁଁ ମଝିଆ।
ହଁ ହଁ ବୁଝିଲି। ଆଉ ଆଉ ଭଉଣୀଟି ହାଇସ୍କୁଲ ପଢୁଥିବ।
ନାଇଁ ସ୍କୁଲ ଏବେ ସେଭେନ କ୍ଲାସ ଜମା ତାର।
ଓହୋ ଛୋଟ ଅଛି ଆଉ।
ଆଜ୍ଞା
ଆଉ ବାପା କଣ କରନ୍ତି
ବାପା ଆମର ଯୋଉ ପାରାଦ୍ଵୀପ ରେ ଯୋଉ କୋର୍ଟ ଅଛି
ହଁ ହଁ
ଆମର ତା ଦେହରେ ଗାଡି ମାନେ ଅଛି ଗାଡି ଚାଲିଛି ଆଉ
ହଁ ଆଉ ଭଲ ଇନକମ ବାପାଙ୍କର ଆଉ କଣ ମନ ଦେଇକି ପାଠ ପଢ ତମେ ଦି ଭଉଣୀ ଭାଇ ତ ଜବ କଲେଣି ଆଉ ଦି ଭଉଣୀ ପାଠ ପଢ଼ ତ ଆଗ ଜବ୍ କରିବେ ଆଉ
ଆଜ୍ଞା
ହଉ
ସିଏ ଏବେ ଛୋଟିଆ ଟା ଅଛି ଜମାରୁ ସେଭେନ କ୍ଲାସ ରେ ପଢୁଛି
ହଁ ଛୋଟ ଆଉ
ହଁ
ଆଉ କଣ ଖାଇଲୁଣି ନା
ନାଇଁ ଖାଇବି ଖାଇନି ଏବେ ଖାଇବି ଆଉ
ଅ ହୋ
ହୁଁ
ଆଉ ଆଉ ପଢାପଢି କରୁଛୁ ନା ନାଇଁ
ହଁ ପଢ଼ୁ ଘରେ ହଁ ପାରାଦୀପରେ ଯେତେବେଳେ ଥିଲି ପଢୁଥିଲି ଏବେ ମାମୁଁ ଘର ଏଇ ଦି ତିନି ଦିନ ହେଲା ଆସିଛି ଆଉ ପଢି ହଉନି ମୋ ଦିଦିର ଗୋଟେ ସାନ ପୁଅଟେ ଅଛି ଛୋଟିଆଟା ତା ସହିତ ଖେଳୁଛି ସିଏ ତ ପୁର ପଢେଇ ଦେବନି ହ
ହଁ ପାଟି ଶୁଭୁଚି ଛୁଆ ପାଟି ଆଉ
ହଁ ମାଉସୀ ସିଏ ଚିଲଉଛି ବା
ହଁ
ସେଇଆ ଆମେ ସବୁ ପାରାଦୀପରେ ରହୁ ଏବେ ଗାଁକୁ ବୁଲିବାକୁ ଆସିଥିଲୁ ଆଉ
ହଁ ହଁ ଏଲାଗେ ଛୁଟି ଅଛି ଆଉ ଛୁଟିରେ ଛୁଟିରେ ଗାଁ କୁ ଆସନ୍ତି ମାମୁଁ ଘରକୁ ଯାଆନ୍ତି ଆଉ ମାଉସୀ ଘ ର ପିଉସୀ ଘର ସବୁ ଯାଆନ୍ତି ପିଲାମାନେ ଆଉ
ହଁ ଏଇଟା ହିଁ ତ ବଡ ଛୁଟି ସବୁଠୁ
ହଁ ଆଉ ଆଉ ଝିଅ ରଖଲୋ ଏଥର
ଆଜ୍ଞା
ହଁ ରଖ ଯା କଣ ଖାଇବୁ ଯା
ଆଉ ଗୋଟେ ମିନିଟ୍ ଅଛି ଆଣ୍ଟି ବର୍ଷା ଦିଦି ହସୁଛ ନା ସାଇଡ ରେ
ହଁ ଲୋ ଝିଅ ହଁ ହଁ ହଉ ରଖ ଏଥର ଚଳିବ ହଁ ହଁ ଆସିଗଲେ